ହଁ କଣ କରୁଛନ୍ତି?
ଏଇ ବସିଥିଲି ଆଉ, ଆପଣ?
ମୁଁ ବି ଏମିତି ବାହାରେ ଟିକେ ପାଗ କାଁଳେଇ ଦେଇଛି ଟିକେ ଟିକେ ପବନ ଦଉଛି ତ ବାହାରେ ଚେୟାର ପକେଇକି ବସିଛି ମାନେ ପୁଟିକିତେବେଳେ ପଦାରେ ନୁହେଁ ବୋଲିକି ଖରାରେ ରୁହେ।
ଆଛା, ଆଛା, ସେପଟେ ବର୍ଷା ଆଉ
ବର୍ଷା ସକାଳୁ ଉଠେଇଥିଲେ ଆକାଶରେ ଟିକେ ଟିକେ, ଏଇନେ ବି ଟିକେ ଯେମିତି ଲାଗୁଛି ମେଘୁଆମ କିନ୍ତୁ ବର୍ଷା ହେଲା ଭଳିଆ ଲାଗୁନି।
କିନ୍ତୁ ପାଗ ଏଇନା ଟିକେ ଖରା ଟା କାଁଳେଇ ଦେଇଛି
ଏପଟେ ବି ସେଇ ସେଇଆ, ମାନେ ଖରା ଦେଇନି କିନ୍ତୁ ବର୍ଷା ଉଠେଇଛି। ଲଘୁଚାପ ତ ହେଲାଣି ଆଉ ବୋଧେ ଆଉ
ହଉ ଚାଷ ବହୁତ ଉପରେ ଖରାପ ପ୍ରଭାବ ପକେଇଲାଣି।
ହ ପେନ୍ମ
ଡେଲିନ୍ୟୁଜରେ ଦେଖୁଛୁ, କୋଉ ଦିନ ବର୍ଷା ହବ। କୋଉ ଦିନ ବର୍ଷା ହବ, ସବୁଦିନେ ଓଡିଶା କୁ ଆଲର୍ଟ ରଖୁଛି।
ଆଜୁ
କିନ୍ତୁ ବର୍ଷା ହେଇପାରୁନି।